ହଁ
ହଁ କେତେବେଳେ ଲିମିଟ ବି ସରିଯିବ
କଣ
ମୁଁ କହିଲି କେତେବେଳେ ଲିମିଟ ବି ସାରିଯିବ
ହୁଁ ସାର୍ ମୁଁ କିଛି ଅସୁବିଧା ନାହିଁ
ହଁ ସେତିରେ କିଛି ଲାଭ
ଥ୍ୟାଙ୍କ ୟୁ ଚା
ଁ କହିବି ପଛର ଆଉ ଟେକି ଟା ଏଇ ଯାଇ ଜାଣିବା ହ ହ ଶତ୍ର ପଦ ସୁତ୍ର ତ କପଣ ଏଇ ଯାୁ ଜାଣେ ସେଥିପାଇତୁ କାାରି କାର ଆଇ ଅସ ହଁ ଖରା ଅଛି କିନ୍ତୁ ଜବର ହହୁଛି ଯହାକୁ
ହୁଁ ଟ ମାନେ ସ୍୍ରୀପୁ ଆ
ହଁ
ହ ହ ଯଏ
ହରା ନା ଖରା ଟା ଭା ଯଏ ହଉଛି ତାତିଟା ତମ ଆଡେ ତାତି ହଉଛି? ମେଥପ୍ଲସ ଟା କୋଉଠି ରଖିଚ? ବିନ୍ଧା ବିନ୍ଧି ହଉନି ଜଷ୍ଟ ନର୍ମାଲ ଖାଲି ଟିକେ ଘସି ଦେବା କଥା ଖୁସି ଲାଗିବ ଆଉ। କୋଉଠି ଅଛି? ଆଁ କୋଉଠି ଅଛି ଜିନିଷ? କୋଉଠି ଅଛି?
ହଁ।
ଏଇ ହଉଛି ଜୀବନ ଆଜି ଅଛି କାଲି କି ନହିଁ। ସଂସାର ମୋହମାୟା। ନା କଣ ତମର କଣ ଆଇଟମ୍ ହବ କହିଲନି? ତମର ସାଧା ସିଧା କରିବେ ତମର ଶୁଭ ବସିଛି ଆଜି କଣ ନା ଭାତ ଅରୁଆ ଡାଲି ଖଟା ଘାଣ୍ଟ ପାସ ପାମ୍ପଡ।
କଣ ହେଉଚି କଣ ଅରୁଆ
ହଁ ଥାଇ ରାଇସ୍?
ହୁଁ। କଣ କୋଉଚ? ଅରୁଆ ହଁ ଶୁଭ ବସିଚି ଅରୁଆ ହଉ।
ଉଁ।
ଅରୁଆ କାଇଁ ଖାଉଚକିଅ।
ଆଉ କଣ ହବ? କିଛି ହବନି? ଉଷୁନା?
କଣ।
ମୁଁ କହିଲି ଉଷୁନା?
ହଁ।
ଭଲ।
ସାଙ୍ଗ ତ
ହୁଁ ହୁଁ। ଆଉ କୁହ। ହୁଁ।
କଣ?
କ୍ଲିୟର ହୋଉନି।
ଏମ୍ ସିଏ।
ହଁ ସେମିତି କହିଲେ ଗୋଟେ ଇଏ ଲାଗିବ ଆଉ ଯେମିତି କହୁଚ ଶୁବୁନି। ଏମ୍ ସିଏ ଦେଖିବା ଆଉ। କରିବା ଆଉ।
କୋଉଠି ଭୁବନେଶ୍ଵରରେ ଯଦି ହବ ସେଇ କଟକ ଭୁବନେଶ୍ଵର ତ ସବୁ। କଲେଜେ। ଆଉ।
କରେଇଚି।
ଉଁ ହୁଁ।
ସେ ପଳେଇବେ।
ହୁଁ।
ଖାଲି ମୋବାଇଲ୍ ରେ ନୁହଁ ନା
କଣ। ହ୍ୟାଲୋ କଣ।
ନା ନା ମୁଁ କଇଲି ଖାଲି ମୋବାଇଲ୍ ରେ।
ହଁ।
ନା ରାନା କଣ ଦେଇଚି
ନାଁ ତ ତାହାଲେ
ତାର ଖରାଟା ବର୍ଷା ଏଇନା ଆସିଲାଣି ବର୍ଷା ନାଆ ଗନ୍ଧ ନାହିଁ କୋଉ‌ ଦିନ କେମିତି ହୋଉଛି ଯଦି ହଉଛି ନହଲେ ନାହିଁ ଟୋଟାଲେ ନାହିଁ।
ବର୍ଷା କିଛିତ ହେଇନି।
ହୁଁ।
ଠିକ୍ ବର୍ଷା ହେଲେ
ହୁଁ।
ବର୍ଷା ନା ଚୋପା କିଛି ହଉନି।
ହଁ ବା କହିଲ ଅଧିକ ଗରମ ହଉଛି ଗରମ ବର୍ଷା ଟୋଟଲ ନାଁ ଗନ୍ଧ ନାହିଁ।
ବର୍ଷା ବର୍ଷାର
ଆମ ଗାଁ ବର୍ଷା ସିଏ ଯାଇକି କୁଆଡେ ଗଲାଣି ତା ବାପା ସାଙ୍ଗରେ ଏ ବର୍ଷା ବି ଏଇନା ଦେଖାଦର୍ଶନ ନାହିଁ ତା ବାପା ସାଙ୍ଗରେ
ଛୋଟ ଛୁଆଟେ ଥଣ୍ଡାରୁ ମୁଣ୍ଡ ଟା ଟିକେ ଧକ ଧକ ହଉଛି ବାଆଁ ସାଇଟ ଇଛା ହଉନି।
ପେଟେଇ ପେଟେଇ ପେଟେଇ ପେଟେଇ ବସିଥିବେ ସ ସକାଳୁ ଚୁଟି କାଟିକି ଆସିଲି ଗାଧେଇ ପେଇଲିି ଗାଧେଇ ପଡିଇକି ଖାଇ ଦେଇକି ପେଟେଇ ଥିଲି।
ସକାଳୁ କଣ କରୁଥିଲୁ?
ସକାଳୁ ଉଠିଲି ଦାନ୍ତପତ୍ର ଘସିଲି ଖାଇଲି ଟିକେ ନାକୁ। ଚା ଟିକେ ପିଇଦେଲି ଗଲି ଚୁଟି କାଟିବା ପାଇଁ। ଚୁଟି କାଟିକି ଆସିଲି। ଅ ଗାଧେଇଲି ଗାଧେଇକି ମୁଣ୍ଡ ଫୁଣ୍ଡ ଧୋଇକି ଗାଧେଇଲି ପୁରା ଗାଧେଇକି ତାପରେ ଖାଇଲି। ଖାଇକି ପେଟେଇ ଥିଲି ଆଉ କଣ କରିବି।
ଏ ତ
ଆଉ ଚୁଟି କାଟିଲି ଗୋଟେ ମୁଣ୍ଡ ଧୋଇବନି ରୁଢ ଫୁଡ ଗୁରା ଥିଲା ଇଏ ସିଏ କାଲିନା ପଅର ଦିନ ଯାଉ ଦିଦିନି ଆଜି ବୁଧବାରେ ଶୁକ୍ରବାର ଆଡ଼କୁ କାଲି ଯଦି ହବ ଯାଇକି ଉଁ ସେ ମ୍ୟାଟ ତଳ ଖଟରେ ପକେଇ ଦବ ମ୍ୟାଟେ ତଳ ଘରାଟାରେ ପକେଇବେ ହୁଁ
ପୁରା ଟୋଟାଲି
ହୁଁ
ଲି ପୁରା ଘର ଜାଙ୍କ ପଡ଼ିବ
ନା ମ ମୁଁ କହିଲି ସେ କେବଳ ସେ ଗୋଟେ ରୁମ୍ ମାନେ ତଳ ରୁମ୍ ଟା
ମୁ ବା ସେଇଆ କହୁଛି ଗୋଟିଏ ରୁମ୍ ଜାଙ୍କ ପୁରା ପଡିପାରିବ ତଳ ଘର
ହଁ ତଳ ଟା କେବଳ ପଡିବ ତଳ ରୁମ୍ ଟା ତଳ ରୁମ୍ ସେଇ ତଳଟା।
ଯୋଉ ଇଏ କରିକି ଆଣିବ
କଣ?
ମାଟି ଆଣିବ ଘର ରଙ୍ଗ ଟିକେ
ହଁ ସେଇ ଘରର ଖାଲି ତଳ ରୁମ୍ ରୁମ୍ ତଳଟା।
କେତେ ଟଙ୍କା ସେଇଟା କେତେ ମାନେ ମିଟରକୁ କେତେ ଆସୁଛି କି
ହଁ ମିଟର ପିଛା ତ ହେରା ଆସୁଥିବ କେତେ କଣ ଏଇ ହିସାବରେ ମାପିକି ସେଠିକି ଯାଇକି ନେଇକି ଆସିବୁ।
କୋଉଠୁ ଆଣିବୁ?
କୁଆଖିଆ।
ହୁଁ।
ଏମବିଏ
ମୁଁ ଭଲକି ଜାଣିନି ଗଲେ ଏଇଠିକି ବାପା ଜାଣିଛନ୍ତି ସାନ ବାପା ଆଣନ୍ତି ବା ବାପା ଜାଣିଛନ୍ତି ସାନ ବାପା ଜାଣିଛନ୍ତି। ଆଉ ଯଦି ହବ ଗ ଗଡରେଜ ପାଇଁ ଷ୍ଟିକର ଗୋଟେ ନେଇ ଆସିକି ପକେଇ ଦେଲେ ଭଲ ହବ।
ସେ ଟିକେ ଆଣିକି ମାନେ ଆଣିକି ଭଲରେ ବୁଝିକି କହିବୁ।
ହୁଁ ଆ ପକେଇଦେଲେ ଭଲ ଲାଗିବ ଟିକେ କମ ନୁହେଁ ମାନେ ଯାହାହେଲେ ବି ଦି ହଜାର ଭିତରେ ଖର୍ଚ୍ଚ ହବ କିନ୍ତୁ ହୁଁ
ହେଲେ ବି ଚଳିବ ମାର୍ବଲ
ହଁ ଏଇଟା ୱାଟର ପ୍ରୁଫ ୱାଟର ପ୍ରୁଫ୍ ରହୁଛି ପାଣି ଫାଣି ପଡ଼ିଲେ ବି କିଛି ଇଏ ନାହିଁ ମାନେ ମାନେ ଭଲ ଗୋଟେ ଆଖିକି ସୁନ୍ଦର ଦେଖା ହବ ଯୋଉ ଘର କୋତରା ପୋତରା ହଉଛି ବର୍ଷା ନ ଆସିଲାଣି ପାଣି ଫାଣି ହବ। ମାନେ ଏତେ ଇଏ ହବନି ସେ ଆରାମସେ ବି ଚାହିଁଲେ ଖରାପ ହେଲେ ଆରାମସେ ବି ଉଠେଇ ଦେଇ ପାରିବ।
ଏଇଆ ତ ସବୁ ଜିନିଷ ଯାହା
ହଁ ଜିନିଷ ଫିନିଷ ଯୋଉ ରହୁଛି ମାନେ ଆରାମ ସେ ହୁଁ ମାନେ ଟିକେ ଘର ଥାକ ଯୋଉ ଅଛି ଘର ଥାକରେ ପକେଇବା ପାଇଁ ଟିକେ ଅଧିକ ନେଇ ଆସିଲେ ଆରାମ ସେ ମୁଁ ତ ଭାବୁଛି ଏଇ ଥ ଯୋଉ ଦି ତିନି ଚାରିଟା ଥାକ ଅଛି ତା ପାଇଁ ଅଲଗା କଲର ଗୋଟେ ଆଣିକି ପକେଇ ଦେଲେ ହବ।
ଏ ହୁଁ। ହଉ ଆଣିଲେ ମତେ କହିବୁ ଆଉ। ଆଉ କୋଉଠୁ ଆଣିବ ବୁଝିକି କହିବୁ ଆଉ। ହଉ ଆଉ। ଆଉ କଣ କରୁଥିଲୁ? କଣ ଖାଇ ଥିଲୁ? ହଁ। ହଁ ଯାଇଥିଲି ମ ସେ ଠିକ୍ ତେଲ ପକା ହେଲା ମୁଁ ଥିଲି ଆସିଥିଲି। ଆସି ଖାଇ ପିଇ ଇଷ୍ଟାଲ ଯାଇଥିଲି। ଇଷ୍ଟାଲ୍ ଯାଇକି ଆସିକି ସେ ଶୋଇଥିଲି ସେମିତି ଆସିକି ଏଥି ତମ ସହିତ କଥା ହଉଥିଲି ଆଉ। ଗଢ଼ୁ ଥିଲି ଟିକେ ଆଉ ହଁ। ହଁ।